ହାଲୋ ଗୁଡ୍ ମୋଣିଙ୍ଗ୍ ମ୍ୟାଡ଼ମ୍।
ହୁଁ ହୁଁ ଗୁଡ ମଣିଙ୍ଗ୍।
ଉଁ ହୁଁ ଆଉ କଣ ସକାଳୁ କରୁଥିଲେ?
ହଁ ଭାତ ବସେଇଚି ଆଉ।
ଚାଆ ଫା ପିଇନାହାନ୍ତି?
ଅଁ ଚାହା ପିଇକିି ଏ ମୁଢି ସ୍ ମିକ୍ସଚର, ବିସ୍କୁଟ ଏରା ସବୁ ଖାଏ ଖିଆଖୁଇ ହେଇଚ ଯା ସାରଚି ଆଉ।
ହୁଁ ହୁଁ ହୁଁ ଏଇ ପାଗରେ ଗରମ ଗରମ ରାନ୍ଧିକି ଖାଇ
ଓ ଭାତ ପା ବସେଇଚି।
ହୁଁ ହୁଁ ଆଜି ତ ଗୁରୁବାରେ ସ୍ ସାଧା ରୋଷେଇ ହବ ନାଇଁ କି ଅଁହଁ ସାଧା ରୋଷେଇ ଦିନ କାନ୍ଦ ମଡାଏ ନା ମଡାଏନି?
ହୁ ହ ହ ହ ହ ମନ ଦୁଃଖ ହୁଏ।
ହଁ ମ ଯଦି ଆମେ ଆମେ ଯଦି ଆମର ରୋଷେଇ ଭାତ ବସି ଯେ ଆମ ନାତୁଣୀ ଖାଇକି ଯାଉଚି ସକାଳୁ ଗରମ ଭାତ ସ୍କୁଲ ତ ଭାତ ତା ପାଇଁ ଶୀଘ୍ର ବସୁଚି ଆଳୁସିଝା ହବ ସେ ତାର ଟିକେ ଟମାଟ ହୋଉ ଲେମ୍ବୁ ହୋଉ ତା କରିଦେଲେ ଗରମ ଭାତରେ ଏତିକି ଟିକେ ହୋଉ ସୁଦା ଖୁସିରେ ସିଏ ଖାଇକି ଯିବ ଆଉ ତ ଅନ୍ୟ ଜିନିଷ ଖା ଖାଇବାକୁ ନାହିଁ କେବଳ ଆଇଁଷ ହେଲେ ଖାଇବ ନହେଲେ ନାଇଁ ଆଳୁ ସିଝା, ଟମାଟୋ, ଡାଲି ଫାଲି, ଖାଇବ ସିଏ। ଆଉ ପରିବା ଓପରେ ହେମତି ହେତେ ଟିକେ ଭଲ ପାଏନି ତଥାପି ଜବରଦସ୍ତ ସନ୍ତୁଳା କରିକି ତାକୁ ଦିଆହୁଏ। ବାଆଁରେଇକି ଦେଲେ ମୋ ମୋବାଇଲ ଫୋବାଇଲ ଟିକେ ଦେଖିଲେ ମୋବାଇଲ ଦେଖିବା କଥା ନୁହୁଁ ଏ କେମିତି ଖାଇବ ବୋଲି ଟିକେ ଦେଖେଇଦୋଉ ଆଉ।
ଓହୋ।
ତେଣୁ ଆମର ଶୀଘ୍ର ରୋ ଉମ୍ ସକାଳ ଭାତଟା ଶୀଘ୍ର ହେଇଯାଏ ତା ଲାଗି ଆମେ ବି ବା ବାଧ୍ୟ ହେଇକି ଥଣ୍ଡା ଭାତ ଖାଉଚୁ ନାତୁଣୀ ଖାଇବ ଆଉ କଣ କରିବା ଛୁଆଟା ଆଗେ ନା ଆଉ।
ତ ଭାତ ବସୋଉଚି ପାଣି ଗରମ କରଚି ଡ ଡକ୍ଟର ମନା କରଚନ୍ତି ଯେ ପାଣି ପିଇବାକୁ ଯେ ଫୁଟା ପାଣି ପିଇବା ଦେହ ଟିକେ ଭଲ ର ତମେ ଯାଉଚ।
ସାଧାରଣ ଲୋକ ବି ଯଦି ସବୁଦିନି ପାଣିଟା ଫୁଟେଇକି ଥଣ୍ଡା କରିକି ପିଇବେ ସେଟା ସିନା ପାଟିକି ଟେଷ୍ଟ୍ ଲାଗିବନି କିନ୍ତୁ ଦେହକୁ ଭଲ ଯେ କିଏ ଏତେ କରିକିରି ସେ ମାନେ ସ୍ଵାସ୍ ତ୍ୟ ପାଇଁ ଏତେ କିିଏ ଚିନ୍ତା କରୁଚି।
ତା ଭିତରେ ମୁଁ କରିକି ସମୟ ବାହାର କରିକି ବାହାର କରିକି ଯାଉଚି ନା ଆଉ କଣ କରିବି।
ଅଁ ସେଟା ଭଲ ଜିନିଷ।
ହୁଁ।
ଆଉ ଆଉ କଣ ଦେ ଦେହ ଟିକେ କମିଗଲାଣି?
ହଁ ଏ ମେଡିସିନ ଖାଉଛି ଖାଲି ପେ ରେ ଟିକେ ଆଉ କମୁଛି ଆସ୍ତେ ଆସ୍ତେ ଆଉ କମିବ।
ହ ଆଉ କଣ ଅ ଆଜି ତ ସକାଳ କାମ ସରିନି ଆଉ। କଣ କରିବ ଉଁ ଆଉ ଲାଇନ କାଲି ତ କଟି ଯାଇଥିଲା କଣ କେମିତି ରା
ମସୁରୀ ଟଙ୍କା ହେଲା। ମସୁରୀ ଟାଙ୍ଗିକି ଶୁଆ ହେଇଛି। ଆଉ କଣ କରିବା ଲାଇନ ତ ନାଇଁ ଏ ଜଷ୍ଟ ଏଇ ଲାଇନ ଆଇଲା।
ମଶା ମାନେ କିଛି ହଇରାଣ କରିନାହାନ୍ତି।
ଆ ମଶା ମଶା ପ୍ରବଳ ଏ ଭାରି ହଇରାଣ ହେଇଛୁ ଆମେ
ନାଇଁ ଯଦି ହେମିତି କିଛି ଗୋଟେ ମିଳନ୍ତା ଯନ୍ତ୍ର ମଶା ମାନଙ୍କୁ ନିପାତ କରିଦିଅନ୍ତେ। ନାଇ ମଶାକୁ ନିପାତ କରି ହୁଁ ମତେ ମଶୁରି ତଳେ ଭଲ ଲାଗେନି। ଏଇଟା ଗୋଟେ ଜିନିଷ ମସୁରି ହୁଁ। ଯାହାବି ମତେ ପଛେ ମଶା ମାନେ ଖାଆ ଥାଆନ୍ତୁ ମୁଁ ଚିନ୍ତା କରେ ସିଏ ବି ସୃଷ୍ଟିରେ ଗୋଟେ ଜୀବ ସିଏ ତ ପୁଣି ବ ବଞ୍ଚିବାର ଅଧିକାର ତାଙ୍କର ଅଛି ହଁ। ସେ କଣ ଖାଇକି ବଞ୍ଚିବେ କେମିତି ତାଙ୍କ ତା ଚିନ୍ତା କରିବା ଦରକାର। କରେ ହଁ ଖାଇକି ହଁ ଶରୀର ସମସ୍ତେ ସୁସ୍ଥ ରୁହନ୍ତୁ। ଖାଇପିକି ବଞ୍ଚି ରୁହନ୍ତୁ ମଶା ମାନଙ୍କୁ ବି ଟିକେ ଚାନ୍ସ ଦବା ଗୋଟେ ଗୋଟ ଗୋଟେ ଦିନ ତାଙ୍କର ସବୁଦିନ ଆମର ଲାଇନ କଟିଲେ ସେଇ ଦିନଟି ତାଙ୍କର ଆଉ। ହ ହଁ ମୁଁ ଏଇଟା ଚିନ୍ତା କରେ ଭଗବାନ ବୋଧେ ଏଇଟା ତିଆରି କରିଛନ୍ତି ତାଙ୍କୁ ଯିବ। ସେ କିଛି ଖାଇବାର ଅଛି ଖାଆନ୍ତୁ ଆଉ କୁ ଆମ ଦେହରୁ ସରିଯାଉଛି। ନା ଲୋକ ପୁଣି ରଖି ନାଇଁ ରୋଷେଇ ସରିନି ଭାତ ଏ ରୋଷେଇ ଆଉ ଯାହା ହବ ଟିକେ ଲେଟକୁ ତରକାରୀ ଫରକାରୀ ଯା ଯାହା ହବ ଟିକେ ଲେଟ ରେ ଦଶଟା ପରେ ହବ ଗରମ ଗରମ ହବ ଖିଆ ହବ ଏଇନା ତ ରୁଟି ଖିଆ ହବ ଆଉ ଆମ ବୋହୁଟି ରୁଟି ଭଲ ପାଏନି ସେ ତାର ମୁଠେ ସୁଦ୍ଧା ଭାତ ଖାଇବ ସକାଳୁ କଣ ଟିକେ ଖାଇ ଦେଇଥିବ? ତ କାମ ଛିଣ୍ଡେଇ ଛୁଆଙ୍କ କାମ ବୁଝିକିରି ତାର ସେ ତା ଭିତରେ ତାର ଚାଲିଥିବ ତା କାମ ଚା ଚାଲିଥିବ ଛୁଆଙ୍କ କଥା ବୁଝିବ ତାର ଯାହା ଥିବ ତା ପାଇଁ ମୁଣ୍ଡରେ କାମ ତାର ସେ କରିବ ହୁଁ। ଏମିତି ଚାଲିଛି ଆଉ। ହୁଁ ଭଲ ଭଲ ଆମର ମଝିରେ ଚୁଲିରେ ଟିକେ ଭା ଭାତ ବସେଇ ଦଉଥିଲା ଏଇ ଯୋଉ ବର୍ଷା ହେଲା ଆମର ଚୁଲି ନାହିଁ ନ ଘର ଭି ରୋଷେଇ ଘର ଚୁଲି ନାହିଁ। ଆମର ତ ସବୁ ଗ୍ୟାସ୍ ଆ କୋଠା ଘର ଭିତରେ ଆଉ କୋଉଠି ଚୁଲି କରିବୁ ବାହାରେ ଏମିତି ଇଟା ଥୋଇକି ଖୁସିରେ ସେ ଭାତ ଟିକେ ଟିକେ ବସେଇ ଦିଏ ଆଉ ଯାହା ବର୍ଷା ହେଲା ମାନେ ଗ୍ୟାସ ରେ ସବୁ କରାହଉଛି ଆଉ ଆଉ କିଛି ସୁବିବ ନି ମତେ ବି ଟିକେ ବାସ ବାସନ କୁସନ ଗୁଡ଼ା
ହଁ କଣ କରିବା ଚୁଲି ରୋଷେଇ ତ ହବ ସେଆ।
ହଁ କିନ୍ତୁ ଲୋକ ହେତେବେଳେ ତ ଚୁଲିରେ ସବୁ କରୁଥିଲେ ନା ଏଟା ମେନ୍ କଥା ଅଭ୍ୟାସ ଭାଙ୍ଗିଗଲା। ନହେଲେ କଣ ଆଉ ଚୁଲିରେ ହୁଏନି କି?
ଗ୍ୟାସ୍ ରେ ନାହିଁ।
ଏ ନେହେ ସେ ସେଟା ସତ କଥା ଚୁଲି ରୋଷେଇର ସ୍ୱାଦ ନାହିଁ। ଚୁଲି ରୋଷେଇ ପିଠା ପଣା ଆ ଯେକୌଣସି ଆଗ ଯୁ
ମ ଅ ଶିଳରେ ଯୋଉ ବଟା ମସଲା ଆଉ ଯୋଉ ଚୁଲି ରୋଷେଇ ର ସ୍ଵାଦ ଗୋଟେ ଅଲଗା ଆଉ।
ରଜକୁ ଲାଇନ କଟି ଗଲା ସେ ବିରି ଆମର ଚିନ୍ତା ହେଇଥିଲା ବରା ପାଇଁ ମୁ ତାକୁ ବାଟିକି କଲି ସେ ବାସ୍ନା କେତେ ସୁନ୍ଦର ସେ ମାନେ ଶିଳ ବଟାର ଜିନିଷର ଯୋଉ ସ୍ଵାଦ ଟା ଆରେ ଏବେ ଆଉ ଅଭ୍ୟାସ ନାହିଁ ବାଟିବାକୁ ତ ସବୁ ଅଳସୁଆ ହେଇଗଲାଣି ଯୋଉ ସବୁ ବାହାରିଗଲା ମେସିନ୍। ସବୁ ପ୍ରକାର ମସଲା ବାଟ ଏଠୁ ଆରମ୍ଭ କରି ସବୁ କରିବା ପର୍ଯ୍ୟନ୍ତ ଆମେ ସେଇଥିରେ ପୁରା ଅଭ୍ୟସ୍ତ ହେଇଗଲେ। ତେଣୁ ଆମକୁ ହାତରେ କରିବା ହୁଏ ଏକରେ
ହେ ନାଇଁ ମତେ ଭଲ ଲାଗେ ମତେ ଭଲ ଲାଗେ ସେମିତିଆ ଚୁଲି ରୋଷେଇ। ସେଇ ଶିଳ ବଟା ଇଏ ସିଏ ହୁଁ ହୁଁ। ନା ଆମର କମ୍ ଲୋକ ଆଉ।
ଆଉ ଚାଲିଛି ଏମିତି ଅଭ୍ୟାସ ବି ହେଇଯାଇଛି। ଆଉ ଖରା ବେଳେ କଣ କରିବେ ଭାତ ଆଉ କଣ କଣ ଆଜି ଆଇଟମ ଚିନ୍ତା କରୁଛନ୍ତି?
ରୁଟି ହବ ତାପରେ ଆଇଟମ ହବ ଆଉ।
ହବ ଆଉ।
ଆ ଆଉ କଣ?
ଆଉ କଣ ଏଇନା ଖିଆ ପିଆ ଚାଲିବ।
ହଁ। ଆଉ ରଖିଛନ୍ତି ଗାଈ ରଖିଛନ୍ତି ବା କ୍ଷୀର ହଉଛି।
ଗାଈ ରଖାଯାଇଛି ତାକୁ ଟିକେ ଏଇନା ଛେନା ଛିଡେନି। ଆଉ ଟିକେ ଏଇନା ବସେଇ ଦେଇକି ଆଉ ଟିକେ ଦେଇକି ବସେଇ ଦେଇକି କାମ ଛିଡେଇମି ଆଉ ଚୁଲି ରୋଷେଇ ଚାଲିଛି।
ଅ ମାନେ ଛେନାଟା ଭଲ ନିଜର ନିଜର ଗାଈ ଛେନା ଟିକେ ଛିଣ୍ଡେଇବ ଖାଇବ ସେଇଟା ଦେହ ପାଇଁ ଭଲ।
ହଁ ଆଉ ନିଜ ଗାଈ କ୍ଷୀର ଟିକେ ଯେମିତି ମାନେ ପାଇବା ଆଉ ବାହାର କ୍ଷୀର ଏମିତି ହେତେ ଆଜ୍ଞା ମ୍ୟାମ।
ନିଜ ଗାଈ କ୍ଷୀରଟା ଯେତେ କିଣିକି ଆଣିକି ଆଣିଲେ ଆଉ କଣ ତାଙ୍କ ଧନ୍ଦା ବୁଝିବାକୁ କେତେବେଳେ ଟାଇମ ହୁଏ ନା ଚରାରେ ଦଉଛନ୍ତି?
ନା ଆମର ଗଉଡ ଚରା ଦିଆ ହଉଚି।
ହଁ ଆପଣ ଘରେ ଯେତେବେଳେ ରହୁଛନ୍ତି ତାଙ୍କୁ ବାନ୍ଧିକି
ବନ୍ଧା ବନ୍ଧି ତାଙ୍କୁ କୁଣ୍ଡା ତୋରାଣି ଖୁର୍ଚି ରାନ୍ଧ। ତାଙ୍କ ଗରମ ପାଣି ତାଙ୍କ ଖାଇବା ପିଇବା ତାଙ୍କ ଦାୟିତ୍ଵ ବୁଝ।
ହଁ ସେଟା ଗୋଟେ ସମ୍ଭବ ସେଇଟା ବି ଗୋଟେ ଭଲ ଜିନିଷ ପଶୁ ମାନଙ୍କ ସେବା କରିବାଟା ବି ଗୋଟେ ଭଲ ଜିନିଷ।
ହୁଁ।
ହଁ। ତାପରେ ଖତ ଫତ ହବ ବିଲବାଡିରେ ଦିଆହବ ଗାଁ ଗାଉଳିରେ ତ ଏଇଟା ଗାଈ ଗୋରୁ ରଖନ୍ତି ଆଉ। ବିଲରେ ଟିକେ ଖତ ହବ ନିଜେ ବି
ଆ ବିଲକୁ ଖତ ପଳେଇଲାଣି ଆଉ ଯେତିିକି ଖତ ଅଛି ଏବେ ସବୁ ଗଛ ଲଗାହଉଛି ବାଡିରେ। ସେଇଥିରେ ଲଗା ହଉଛି ଆଉ ଖତ ଦିଆ ହଉଛି
ବାଡିରେ କଣ କଣ ସବୁ ଲଗେଇଚନ୍ତି?
ବାଡିରେ ଲଗା ହଇଛି ଏଇ ଝୁଡୁଙ୍ଗ, ଭେଣ୍ଡି, ଜହ୍ନି, ସେ ସାରୁ, କାକୁଡି।
ହୁଁ ସବୁ ଗଛ ଉଠିଗଲାଣି ନା ହେଇନି।
ନା ନା ଗଛ ଉଠିଗଲାଣି।
ଗଛ ଉଠି ଗଲାଣି ଆ ସେଇଟା ତ ହଁ ସେଇଟା ଯତ୍ନ କଲେ କେତେ ଦିନ ଭଲ ଦବ ଟିକେ ସାର ଫାର ପକେଇଦେଲେ ଭଲ ଫଳ ଦବ ଆଉ।
ହୁଁ।
ବଡ ବାଡିଟେ ଅଛି ବୋଧେ ଲଗେଇଛନ୍ତି ସବୁ କରୁଛନ୍ତି ଆଉ। ହଁ ସେଇଥିପାଇଁ ସବୁ ଗଛ ଲାଗିଛି। ତା ବଡ଼ ଗଛ କଣ ଲଗେଇଛନ୍ତି?
ବଡ ଗଛ ଏବେ ସବୁ ଆସିଛି-ଇ-ଇ-ଇ ସେପ୍ଟା, ପିଜୁଳି। ଏଇ ଯୋଉ ଆମ୍ବରପଲ୍ଲୀ। ଆଉ ହଉଛି ଆଉ ଗୋଟେ କଣ ଗୋଟେ ମଲ୍ଲିକା ଆମ୍ବ ଆଉ କଣ ଏମତି ସବୁ। ସବୁ ଭେରାଇଟିର ସବୁ ଜିନିଷ ଆସି ସବୁ ଗଛର ଆସିଚି ହଁ।
ଆଗରୁ ବୋଧେ ବାଡିରେ ଆମ୍ବ ଗଛ କହୁଥିଲେ ନା ଆ ଆମ୍ବ ଗଛ।
ଆମ୍ବ ଗଛ ଆସ ଫଳିଛି ବର୍ଷେ ହେଇନେଇ ଗଛ ଫଳ ଆସ
ଯାହା ହଉ ହି ହି ମାନେ ଗୋଟେ ଖୁସି ଲାଗେନି ନିଜ ବାଡିରୁ ମାନେ ଗୋଟେ ଖୁସି ଲାଗେ। କିଣିକି କଣ ଆମେ କଉ ଜିନିଷ ଖାଉନେକି। କିନ୍ତୁ ବାଡିରୁ ଗୋଟେ ତୋଳିକି ଆଣିଲେ ଗୋଟେ ଖୁସି ଲାଗେ। ଖାଇବା ପାଇଁ ତ ଯା, ଦେଖିବା ପାଇଁ ବି ଗୋଟେ ଖୁସି ଲାଗେ ବାଡିରେ ହେଇଛି ବୋଲି।
ହଁ ଆଗରୁ ଅଣା ହେଇଥିଲା ଯୋଉଟା ସେଉ ସେ ଆସ ଆସିଥିଲା କଣ ଲିଚୁ କୋଳି ଆଉ ଗୋଟେ ଆସିଥିଲା ଏଟା କଣ ହଁ କି ଗଛ ଏଟା ଗୋଟେ।
କରମଙ୍ଗା ଗଛ ଲଗେଇଥିବ। କରମଙ୍ଗା ଲଗେଇଛନ୍ତି? ହଁ କରମଙ୍ଗା ଗଛ କରମଙ୍ଗା ଟା ଭଲ ଲାଗେ ଖାଇବା ପାଇଁ ଟିକେ ଖଟା ଖଟା ଲାଗେ ଆଉ। ଆଚାର କରନ୍ତି ମୁଁ ତ କେବେ କରିନି ଶୁଣିଛି କରମଙ୍ଗା ଆଚାର କରନ୍ତି। ମୁଁ କେବେ କରିନି ମୁଁ ଆମ୍ବ ଆଚାର କରେ ଆଉ ଆମ୍ବରେ ଗୁଡ ଖଟା ଟା କରେ। ଆମ୍ବରେ ଯୋଉ ମଙ୍ଗେଇ ଖଟା ଗୋଟେ ପୁର ଦେଇ କରନ୍ତି ସୋରିଷ ମସଲା। ସେଇଟା କରେ, ସୋରିଷ ମସଲା ରାଇ ଖଟା ଟା କରେ। ଯେ ଏ ବର୍ଷ ଆଉ ମତେ ଟିକେ ସମୟ ହେଲା ଅଲଗା କାମ ସବୁ ଜୁଟି ଗଲା କଲି। ଆ ଉ ଟିକେ ସମୟ ପାଇଲିନି କିଛି କରିପାରିଲିନି। ପୁରା ଗରମ ଜୋରରେ ହେଲା। ଘରେ ମଣିଷ ବେଶୀ ନଥିଲେ ଏ ବର୍ଷ ଆଉ କିଛି କରିପାରିଲିନି ଦେଖିବା ଆସନ୍ତା ବର୍ଷ କଣ କରିବା।
କଲକତି କୋଳି ଯୋଉ ଯୋଉ ଚୋବେଇ ଯଟା ଆମର ଯୋଉ ଖାଆନ୍ତି ଯୋଉରା ସେଇ ଭଲ ମିଠା କୋଳି ଟା। ସେଟା ବି ଆସିଛି କଣ୍ଟେଇ କୋଳି
କଣ୍ଠେଇ କୋଳି ହଁ କଣ୍ଠେଇ କୋଳି ଟା ଭଲ ଲାଗେ ଖାଇବା ପାଇଁ କିଛି ନଥିବ ରସ କିନ୍ତୁ ଭଲ ଲାଗେ ଖାଇବା ପାଇଁ ସେଟା ଏ ଅଷ୍ଟମୀ ବେଳକୁ ଶୀତ ଦିନ ହୁଏ ନା।
ହଁ।
ଆଉ ବର ବରକୋଳି ବରକୋଳି ଗୁରା ଟା ଭଲ ଲାଗେନି ଖାଇବା ପାଇଁ ଶୀତ ଦିନେ। ଜାମୁ ଜାମୁ କୋଳି, ଆ ଜାମୁ ସିଜନ। ତିନିଟା ପଳେଇଲାଣି ତ।
ବଡ ସିଜିିନ ଗନା ନାଇଁ ଏବେ ତ ସିଜିନ୍ ଅଛି ନା। ଡାଇବେଟିସ ପାଇଁ ଏଟା ଭଲ ଖାଉଛନ୍ତି ନା।
ମୁଁ ଆଉ ନଜରରେ ପାଉନି ଗୋଟେ ଦିନ ଆମେ ଯାଇଥିଲୁ ଯେ କିଣିକି ବାଟରୁ ଆଣିଥିଲୁ। ଆଉ ତ କିଏ ଯାଅ ନଜରରେ ପଡୁନି ମତେ।
ନା ଏବେ ସବୁ ଜାମୁ କୋଳି ଗଛ ଏଇ ଜାମୁ କୋଳି ଏବେ ହଉଛି ନା ଆରମ୍ଭ। ହଁ, ହଁ, ହଁ। ହଁ।
ଆଉ ଜାମୁ କୋଳି ଟା ଭଲ ନା ଯଦି ପାଇବି ପଠେଇବି ଟିକେ ଜାମୁ କୋଳି। ହ ଆ ଆହୁରି ଏ ମୁଁ କଣ ଡେରି କରିଦେଲି କି କାମ କଣ ବ୍ୟସ୍ତ ଥିଲେ?
ନା କାମ ବ୍ୟସ୍ତ
ଆ ହଉ, ହଉ ଆଉ କେତେବେଳେ ପୁଣି କଥା ହବା ଆଉ।
ହଉ ହଉ।
ଚି ତାହେଲେ ହଉଛି ବୋଉଙ୍କୁ କହିବୁ ଆଉ ଟିକେ ମାନେ କଣ କହିଲେ